ହଁ ଶୁଣିପାରୁଛନ୍ତି ତ?
ହଁ ଶୁଣିପାରୁଛି।
ଫଟ୍ ଫଟ୍।
ହଁ।
ଆପଣ ସେଟା । ତ ବର୍ଷା ଯୋଗୁ ସାଉଣ୍ଡ ଆସୁଚି। ହଁ ଟିକେ ଫ୍ୟାନ ଜି ଫଟ୍ ଫଟ୍ ଫଟ୍ ଫଟ୍ ହୁଏ ସେମିତି ହଉଛି।
ହଁ ଫ୍ୟାନ ପାଖରେ ବସିଥିଲି ତ।
ହଁ ହଁ ହଁ ସୁବା ଯାଉଚି ହ ହ। ଏବେ ସୁବୁଚି ହଁ ହଁ ହଁ ଏବେ କ୍ଲିୟର ସବୁଛି।
ହଁ ହ ହଁ ହଁ କୁହଁନ୍ତୁ? ମୁଁ ରହୁଛି ଏପଟେ ଭଞ୍ଜନଗରରେ।
ହଁ ହଁ ଆମର ଆମର ଅଜା ଘର ହଉଛି ଉଁ ଗୋ ବେଲଗୁଣ୍ଠା।
ଆଚ୍ଛା ଆଚ୍ଛା ଆ ହଁ ଏଇ ପାଖରେ ତ ଆଉ ଆପଣ କୋଉଠୁ କହୁଛନ୍ତି?
ଆମେ ଏଇନା ଭୁବନେଶ୍ୱରେ ରହୁଛୁ ଆଉ।
ଅ ହ ଆଚ୍ଛା ଆଚ୍ଛା।
ବର୍ଷା ଜୋର ହେଇଯାଇ ସେ କାଲି ଯାଇଥିଲୁ ପୁରୀ ଆମେ ବୁଲି ଆଉ ହଁ ହଁ କାଲି ପୁରୀ ଯାଇଥିଲୁ।
ଆଉ କେମିତି କଣ ଭଗବାନଙ୍କ ଦର୍ଶନ ମିଳିଲା ସେଇଠି?
ବଢିଆ ଦର୍ଶନ ହେଇଛି ବହୁତ ଭିଡ ଏତେ ନୁହଁ ଖଚା ଖଚ ଭିଡ ନୁହଁ ଭିଡ ଅଛି କିନ୍ତୁ ଏତେ ଠେଲା ପେଲା ନୁଅ। କିନ୍ତୁ ଦର୍ଶନ ବଢିଆ ଦର୍ଶନ ମିଳିଲା ଆମେ ପୁରା ଗଜା ବେଶ ଦେଖିଲୁ ଶହେ ଆଠ ଜଳ ଗାଧେଆରେ ସବ ପୂର୍ଣ୍ଣ ଦେଖିଛୁ ଆଉ ସେ ପାଖରେ ଗୋଟେ ମାତା ହୁଁ ହୁଁ ଆଉ ସେ ପାଖରେ ମାତା ମଠ ବୋଲି ଅ ଛି ସେଇଠି ବି ଗଲୁ ସେଇଠି ବଢିଆ ପ୍ରସାଦ ମିଳେ। ଖାଇବା ପାଇଁ ବହୁତ ବଢିଆ ପ୍ରସାଦ ମିଳେ ଖାଇବାକୁ। ଖାଇଲୁ ତ ମ୍ୟାରେଜ ଆନିଭର୍ସରୀ ଥିଲା ମୋର ବୋଲିକି ଟିକେ ଆସିଲୁ ଆଉ।
ଆଚ୍ଛା ଆଚ୍ଛା ଆପଣଙ୍କର କାଲି ଥିଲା ତାହେଲେ।
ହଁ।
ଅ ହାପି ଆନିବର୍ସରି ଆଉ
ସେମ୍ ଟୁ ଏଚି ବର୍ଷରେ ଆଜି ବର୍ଷା ହେଇଛି ଠିକ ଭଲ ଅଛି। କାଲି ବସ ପବନ ବହୁତ ଭଲ ଥିଲା ଖରା ଅଳ୍ପ ପବନ ବହୁତ ଥିଲା। ଭଲ ଥିଲା ଯାଇଥିଲୁ ଅଉ ଭବନେଶ୍ୱର। ତାପରେ ଆମର ଶାଶୁଘର ଡେଲାଙ୍ଗ।
ହଁ ହଁ ହଁ।
ରହୁଛୁ ଭୁବନେଶ୍ଵର ରେ ଆଉ।
ଆଚ୍ଛା ଆଚ୍ଛା। ମାନେ ଆଉ କୁଆଡେ କୁଆଡେ ସବୁ ବୁଲାବୁଲି କଲେ କାଲି ଆପଣ?
ହଁ। ଅମ ଆଉ ମୁଁ ଯାଇଥିଲି ସେ ମାତା ମଠ ଯାଇଥିଲୁ ସି ବିଚି ଗଲୁ ଆଉ ରି ଗଜା ବେସ ଦେଖ ଦେଖିବାକୁ ସମୟ ହେଇଯିବ ତ ଆମେ ଟ୍ରାଭେଲ ତ ନେଇ ଯାଇଥିଲୁ ଗାଡି ବି ଭଡା। ସେ ବ୍ୟସ୍ତ କରିବ ବୋଲି ତା ହେଲେ ବି ସକାଳ ଆଠଟାରୁ ଗଲୁ ଆସିଲାକୁୁ ରାତି ଦଶ ହେଇଗଲା।
ଆଚ୍ଛା ଆଚ୍ଛା ହେଲା ଭଗବାନଙ୍କ ଦର୍ଶନ ମିଳିଲା।
ହଁ ବଢିଆ ବଢିଆ ଅବଢା ଖାଇଲୁ।
ଅ ହଁ ହଁ ହଉ ବହୁତ ବଢିଆ ଆଉ ଭଲ ଦିନଟାରେ ଯାଇଥିଲେ ଦର୍ଶନ କରିକି ଆସିଲେ ଭଗବାନଙ୍କର।
କଉଛି ଡରଇ ଦଉଛନ୍ତି ଯିବ ବଡ ଏ ଏଇ ଜିନିଷ ସ୍ନାନ ଯାତ୍ରା ଟା କଣ ନା ବଡଦାଣ୍ଡ ରେ ଦେଖି ହେଇଯିବ। ତମେ ଯଦି ଲାଇନରେ ଲାଇନରେ ନ ଗଲେ ମଧ୍ୟ କ୍ୟୁରେ ନ ଗଲେ- ବଡଦାଣ୍ଡ ରେ ଛିଡା ହେବେ ସମ୍ପୂର୍ଣ୍ଣ ଦେଖା ହେଇଯିବ ପୁରା ଉଚ୍ଚରେ ନା ସ୍ନାନ ମଣ୍ଡପଟା। ହଁ ପୁରା ଦେଖି ହେଇଯିବ ଆଉ କିଛି ମାନେ ଲାଇନରେ ଯିବା ପାଇଁ ବି ପଡିବନି।
ପଡିବନି। ବାହାରେ ତ ରହିବେ ଭଗବାନ ଦର୍ଶନ ମିଳିଯିବ।
ବଢିଆ ହେଇନି।
ଓ ହୋ ଏମିତି। ଅଁ।
ତାପରେ ରଥଯାତ୍ରା ଏଗୁଡାକ ଆହୁରି ବେଶୀ ଭିଡ ହୁଏ କିନ୍ତୁ ସ୍ନାନଟା- ଏତେ ହୁଏନି ଭଲ ଲାଗେ ଭିଡା ଭିଡି ବେଶୀ ଠେଲା ପେଲା ହୁଏନି।
ଭଲ ଲାଗେ।
ମାନେ ସେଇଟା ବାହାରେ ହୁଏ ତ ଅଧିକା ଠେଲା ପେଲା ହୋଇ ଭିଡ ହେଇଯାଏ ଆଉ। ଏଇଟା ମନ୍ଦିର ଭିତରେତ ବାହାରେ ରହିଲେ ବି ଦର୍ଶନ ମିଳି-
ହଁ ହଁ ହଁ ଏୟା ଆଉ। ଆଉ ଆଜିଠୁ ଅଲାରନାଥ ଦର୍ଶନ ଆଜିଠୁ ଆରମ୍ଭ ହବ ଆଉ।
ହଁ ହଁ ହଁ। ଆଉ କୋଉ କୋଉ ଜାଗା ସବୁ ବୁଲାବୁଲି କରିଛନ୍ତି ଆପଣ?
ଆ ମୁଁ ଏବେ ରିସେଣ୍ଟ ଏପ୍ରିଲରେ ଯାଇଥିଲି ବେଙ୍ଗାଲୋର ମଇସୁର ଉଟି। ଯାଇଥିଲି ବୁଲିବାକୁ। ବଢିଆ ଉଟି ତ ଦେଖିବାକୁ ସବୁ ଗୋଟେ କ୍ଲାଇମେଟ ପୁରା ମାନେ ସିଙ୍ଗାପୁର- ଷ୍ଟାଇଲ ଉଟି ଟା ବଢିଆ ଲାଗେ ଥଣ୍ଡା ବରଫ ଭଳିଆ। ବହୁତ ବଢିଆ ଥଣ୍ଡା ଲାଗେ। ଖରା ଦିନିଆ ଯାଇଥିଲୁ ସିନା ଥାଟିଫାଇଭ ଥାଟିଟ୍ୱ ଏଇ ସେଲସିୟସ ବଢିଆ ଥଣ୍ଡା ମାନେ- ବରଫ ମାନେ ଦେହ ମୋ ଥରିଯିବ ଯେମିତି।
ଆଚ୍ଛା ମାନେ ଏତେ ଥଣ୍ଡା।
ହଁ ପୁରା ଚା ବଗିଚା ପୁରା ବହୁତ ବଢିଆ ରହି ମାନେ ରହିବାକୁ- ସେଇଠି ପ ଫ୍ୟାନ୍ ପାଇଁ ପଏଣ୍ଟ ନାହିଁ ସେଇ ରେଷ୍ଟୁରାଣ୍ଟ ଯେ ଯୋଉଠି ରହିବ ଘର ଫର କାହାର- ଫ୍ୟାନ୍ ଲଗେଇବା ପାଇଁ ପଏଟ ରଖିନାହାନ୍ତି ସେମାନେ ସୁଇଜି ହିଁ ନାଇଁ। ହେ ହେ ପଏଣ୍ଟ ବି ନାହିଁ। ବହୁତ ବଢିଆ ରହିବା ପାଇଁ। ଏତେ ବଢିଆ ଲାଗିବ ସେଠି ବୁଲିବାକୁ ଚା ବଗିଚା ସଜ ଯେତେବେଳେ ବି ତମେ ଗଲେ ବୁଲି ପାରିବ କାହିଁକି ନା- ତ ଥଣ୍ଡା ଲାଗି ତମେ ଦି ପହରେ ବୁଲି ପାରିବ। ଆଉ ଉପରଓଳି ବୁଲ ପାରିବ। ବେଳେ ବୁଲିବ। ଦିପହର ତ ଭଲ ଲାଗେ ଖରା ଥିବ। ତାପରେ ହଁ ତାପରେ ସେଇଟ କ୍ଲାଇମେଟ କଣ ସାଙ୍ଗେ ସାଙ୍ଗେ ଝୁପ୍ ଝୁପ ବର୍ଷ ହେଇଯିବ। ସାଙ୍ଗେ ସାଙ୍ଗେ- ଖରା ହେଇଯିବ। ଟିକେ ଚୁପଚୁପ୍ ମାନେ ସ୍ନୋ ଭଳିଆ ଫ - ଫରଫର ଫରଫର ଟିକେ ବର୍ଷା ଭଳିଆ ହେଇଜିବ ସାଙ୍ଗେ ସାଙ୍ଗେ ଖରା ହେଇଯିବ ସେ ଜଣା ପଡିବନି ତମ ଦେହରେ ପଡିଲା ଭଳିଆ ବି।
ଆଚ୍ଛା ଆଚ୍ଛା ଏମତି।
ହୁଁ ତାପରେ ବାଟରେ ଗଲା ଗୋଟେ ଫରେଷ୍ଟ ପଳେଇ ପାଖରେ ହରିଣ ହାତୀ ସବୁ। ପୁରା ଆା ପାଖରେ ପୁରା ଆସିବ। ଆଉ ସେଇଠୁ ର ଆମର ଓଡିଶାର ନିୟମ। କାରଣ କଣ ପଲିଥିନ୍ ୟୁଜ ମାନେୟୁଜ୍ କରିଦଉଛନ୍ତି କିନ୍ତୁ ସେଇଠି ବଟଲ ପଲିଥିନ୍ ଜ- ନାଇ ମାନ ପୁରା ବେଆଇନି ପୁରା। ଟୋଟାଲି ତମେ ପାଇବନି କୋଉଠି। ପୁରା ବନ୍ଦ୍ ହଁ ଫାଇନ ବାହାରେ। ଟଏଲେଟ ଫଏଲେଟ ସୁବୁ ପୁରା ବନ୍ଦ। ଫାଇନ୍ ପୁରା କ୍ରସ। ସତୁରି ଅଶୀ କିଲୋମିଟର ଗାଡି ନବାକୁ ପଡିବ ପୁରା। ତାଙ୍କର ନିୟମଟା ହେଇ ଆମର ପ। ଏପଟ ସେପଟ କରିଦଉଛନ୍ତି ତାଙ୍କର ସେପଟ ରୋଲ କାନୁନ ପୁରା କଡା।
ଆଚ୍ଛା ଏମିତି।
ମରୋ ସାଙ୍ଗ ସେଠି ଅଛି ବେଙ୍ଗାଲୋର ରେ ତାପରେ ଆମେ ଦଶ ଏଗାର। ଦିନ ରହିଲୁ ଆଦିଓୋଗୀ କଟଲିିଙ୍ଗେଶ୍ଵର ସ୍ନୋ। ଟିଏ ବହୁତ ବଢିଆ ବଢିଆ ଆ ସତ୍ୟ ସାାଇ ବାବା ସବୁ ବୁଲାବୁଲି କରିକି ଏଗାର ଦିନ ରହିଲୁ।
ଆଚ୍ଛା ସତ୍ୟସାଇ ବାବାଙ୍କର ମନ୍ଦିର ଅଛି କି ସେଠି।
ସେ ହଁ ସେଇଠି ନା ସତ୍ୟ ସାାଇ ବାେଙ୍ଗାଲୋରରେ ସତ୍ୟ ସାାଇ।
ଆଚ୍ଛା ଅଚ୍ଛା।
ସତ୍ୟ ସାଇ ବାବା ନାଇଁ ସାଇ ବାବା ତ ଆମର। ପୁନାରେ ବମ୍ବେ ରେ ଯୋଉ ସତ୍ୟ ସାଇଯୋଉ।
ହଁ ହଁ ହଁ ମୁଁ ଜାଣିଛି ସତ୍ୟ ସାଇ ବାବା।
ତାଙ୍କର ସବୁ ବହିନା ସବୁ ଚାଲିଛନ୍ତି ସୋପାରିଲନି। ସେ ତ ଚାଲିଗଲେଣି ତାଙ୍କ ସବୁ ଲୋକ ରହୁଛନ୍ତି ଖାଇବା ପିଇବା ଏମତି ହେଇଧଲ। ଏମିତି ସବୁ ଅଛି ଅଛି ଆଉ। ଆଉ କିନ୍ତୁ ବହୁତ ଭଲ ଲାଗିଲା କଟିଲିଙ୍ଗେଶ୍ଵର ହୁଁ ହଁ। ଆଉ କୋଟି ଲିଙ୍ଗେଶ୍ଵରରେ ଯୋଉଟା ସେଇଟା ପୁରା କଟିଏ ଟା ଲିଙ୍ଗ ଅଛନ୍ତି ସେଇଟା। ବଢିଆ ଲାଗିଲା ଶିବଲିଙ୍ଗ ଶିବଲିଙ୍ଗ କୋଟିଏ ଟା ଶିବଲିଙ୍ଗ ସେଠି।
ମାନେ କୋଟିଏ ଟା ଶିବଙ୍ଗ ଅଛନ୍ତି।
ଶିବ ଲିଙ୍ଗ ସବୁଜ ଆମର ଲିଙ୍ଗ ଶିବଙ୍କର। କୋଟିଏ ଟା ସେଥିପାଇଁ ତାକୁ କୋଟି ଲିଙ୍ଗେଶ୍ୱର। କୋଟିଏ ଟା ଶିବଲିଙ୍ଗ ଅଛନ୍ତି ବହୁତ ବଢିଆ। ସେ ଏପଟେ ମନ୍ଦିରରେ ଗଲେ କଣ ପାଟି ତୁଣ୍ଡ ସେପଟେ ମନ୍ଦିରରେ।। ପୁରା ସୁନସାନ। ଜଣା ପଡିବନ ତମ ଏତେ ଲୋକ ଥିବେ ତାହା ପାଠରେ ଆବାଜ ବାହରୁ ନଥିବ। ପୁରା ସାଇଲେଣ୍ଟ ପୁରାଥି ହୁଁ। ଭଲ ଲାଗିବ ଦେଖିବା ପାଇଁ ବହୁତ ବଢିଆ ବଢିଆ ଜିନିଷ ହଁ ବଢିଆ ବାଙ୍ଗାଲୋର ତ ବହୁତ ବହୁ ଭଲ। ଭଲ କ୍ଲାଇମେଟ ତ ସବୁଠୁ ବେର ନା ବର୍ଷା ନା ଖରା ନା ଶିତ। ଭଲ ସବୁଠୁ ଭଲ କ୍ଲାଇମେଟ ବେଙ୍ଗାଲୋର ରେ। ସେପଟେ ତ ସେ ସେପଡ ଆଉ ଫାଷ୍ଟ ଫାଷ୍ଟ ଫ୍ରିଜ୍ ଫ୍ରଜ୍ ରଖୁନଥିଲ ନା ଟିକେ ଟିକେ। ରଖୁଛନ୍ତି ନହେଲେ ଏସି ତ କାହାଘରେ ନାହିଁ ବଢିଆ ଜାଗା।
ଅହ ଆମେ ଯୋଉୁ ଥଣ୍ଡା ଜାଗା ତ ସେଥିପାଇଁ।
ଆଉ ହଁ ଭଲ ଲାଗେ ଆଉ ଆମର ତ ଘୋଡ ହେଇକି ସବୁବେଳେ ଶଉ ଆଉ। ବଢିଆ ଲାଗେ ଆଉ ଯିବା ପାଇଁ।
ହଁ।
ବି ଲ ପ୍ୟାଲେସ ରାଜା ଗର। ହଁ ମହଶୂରରେ ତାଙ୍କ ପ୍ୟାଲେସ ଗୁଡାକ ଅଛି ଆଉ ସବୁ ବିରାଟ କୋହଲି ର ଘର ସବୁ। ସମସ୍ତଙ୍କର ସେଇଠି ସବୁ ତ ଭାବୁ ସେଇଟା। ଏସିଆ ମଲ ମ ଏସିଆ ଯୋଉ ଭଲ ସବୁଠୁ ବଡ ମଲ୍ ଟା ଯୋଉଟା। ଅଲ ହେସିଆ ସେଠି। ଭାଇ ପ଼ଆ ଜାଗ ପଆ ଜାଗ।
ସେ ଆଉ ହେଲେ ବହୁତ ବ। ହଁ ଛୋଟ ଛୁଆ ଟା ଚାରି ମାସର ହେଇଛି ହେଲେ ଆଉ। ହ ହ ହ ହଁ।
ହୁଁ। ହଁ ହଁ।
ମାନେ ପୁରା ପରିବାର ସହିତ ଯାଇଥିଲେ ବୁଲାବୁଲି କରିକି ଆସିଲେ।
ହେବେ। ଏ ଯାଇ ପାରିଲେନି ଆଉ ମୁଁ ମୋ ପୁଅ ହଜବେଣ୍ଡ ଆଉ
ଆଚ୍ଛା ଆଚ୍ଛା ହଁ ହଁ ହଁ।
ରହିଗଲା ନଣନ୍ଦ ଘରେ ଛାଡିକି ଯାଇଥିଲୁ ଆଉ।
ଆଚ୍ଛା ଆଚ୍ଛା।
ମୋ ବାପ ଘର ବ୍ରହ୍ମପୁର ମୁଁ ବାହା ହେଇଛି ଡେଲାଙ୍ଗ ରେ ରହୁଛିୁ ଭୁବନେଶ୍ଵରରେ ହେଁ ହେଁ। ଡେଲାଙ୍ଗ ପୁରୀ ଗଲା ବଳେ ଡେଲା ପଢ଼ନ୍ତି ବାଟ ଯାଇନା କି ପୁରୀ?
ହଁ। ପୁରୀ ଯାଇଛି ଯେ ବଟ ମୁଁ ଜାଣିନି ଏତେ ମାନେ ଜାଗା ବେଶ
ଟ୍ରେନ ରେ ଟ୍ରେନରେ ଆଉ ଟ୍ରେନ ରେ ଗଲେ ଡେଲାଙ୍ଗ ପାଶ ଦେଇକି ହିଁ ଯିବ। ସାକ୍ଷୀ ଗୋପାଳ ସବୁ ଜିନିସ ଦେଇକି ହିଁ ଯିବୁ। ଆମକୁ ତିରିଶ କିଲୋମିଟର ଡେଲାଙ୍ଗ କୁ ପୁରୀ ତିରିଶ କିଲୋମିଟର। ଭୁବନେଶ୍ଵର କୁ ପଚାଶ ଆଉ କଣ ଆଉ କୋଡିଏ ଅଧିକ।
ହଁ ହଁ ହଁ ହଁ ଏମତି ମାନେ ସେଇଠି କିଛି ଅଛି ଦର୍ଶନୀୟ ସ୍ଥାନ ଏମିତି?
ଆମ ଗାଁ ରେଟି ଯୋଉ ଡେଲାଙ୍ଗରେ?
ହଁ ହଁ।
ହଁ ସେଇଠି ଗୋଟେ ଆମ ଯୋଉ ଗାଦି ବ୍ରହ୍ମ ଯୋଉ କହନ୍ତି ଯୋଉ ଆମ ପଞ୍ଚସଖା ଗାଦି ବ୍ରହ୍ମ ବାଇ ଦାସ ସବୁ ଯୋଉ ମାନେ ନି ଯେ ନିଜେ ଦେହତ୍ୟାଗ ସେଇ ସେଇଟା ଅଛନ୍ତି ପା ପାଞ୍ଚଟା ଗାଦି ଯଅ ମାନେ ନିଜେ ହିଁ ଦେହ ତ୍ୟାଗ କରିବା ପୂର୍ବରୁ ତାଙ୍କୁ ହଁ ମାନେ ଗା ଭର୍ତ୍ତି କରିକି ମାଟି ବନ୍ଦ କରିଦିଅନ୍ତି ତାପ ସେ ଭିତରେ ସେ ତ୍ୟାଗ କରନ୍ତି ମରିବା ପୂର୍ବରୁ ସେ କହନ୍ତି ସେଇଟା ସେଇଟା ପାଞ୍ଚଟା ସେ ସେ ଗାଦି ଅଛନ୍ତି ଗାଦିବ ମାନେ ଆମର ସେଇଟା ଦାରୁ ବ୍ରହ୍ମ ଜଗନ୍ନାଥ ଏଠି ସାକ୍ଷାତ ଗାଦି ବ୍ରହ୍ମ।
ହଁ ଆଚ୍ଛା ଆଚ୍ଛା ଏମିତି ମାନେ ଆପଣଙ୍କର ସେଇଠି ଅଛି?
ଆମ ଗାଁ ଗାଁ ପାଖରେ ଗାଁ ରେ ହିଁ ଅଛନ୍ତି ଆଉ ଆମର ଅଛନ୍ତି ସେଠି ପରେ ପାହାଡ ଉପରେ ଅଛନ୍ତି ଶିବ ମନ୍ଦିର ଗୋଟେ ବଢିଆ ଶିବ ମନ୍ଦିର ଗୋଟେ ଅଛନ୍ତି ପାହାଡ ଉପରେ ଗୋଟେ ବହୁତ ଭଲ ସେପଟ ତ ଏପଟ ତ ସବୁ ସାକ୍ଷୀ କୋପାଳ ବ୍ରହ୍ଗିଗିରି ଆଲାରନାଥ ସବୁ ସେପଟେ ହିଁ ତ ଆଉ। ଦର୍ଶନ ସବୁ ଏପଟେ ପୁରି ଡିଷ୍ଟଟି ପଟେ ହିଁ ଆଉ ବ୍ରହମପୁର ତର ତାରି ଫେଣୀ ମହରୁ କାଳିଆ ଏଟା ସବୁ ସେପଟେ ବ୍ର୍ପୁରଷାଟା ଆମର ଯୋଉ ପଟେ ଆଉ।
ହଁ।
ଆମେ ଯାଉ ବେଲଙ୍ଗୁଠା ଗଲେ ଆମେ ଯାଉ ଆମ ଅଜାଘର ବେଲଙ୍ଗଠା। ଆମେ ସେ ଗୋଟେ ଗୋଟେ ପାର୍କ ଟା ଗୋଟେ ହେଇନି ଭଞ୍ଜନଗର ପାଖାପାଖିି।
ଭଞ୍ଜନଗର ପାଖରେ ଅଛି ପାର୍କ ହେଇଛି।
ହଁ ଯାଏ ସାଇ ମନ୍ଦିର ଟା।
ସାଇ ମନ୍ଦିର ୱାଟର ପାର୍କ ବି ଏବେ ହେଲାଣି।
ହଁ ସେ ସବୁ ଯାଇଥିଲି ମୁଁ ଯାଇଥିଲି ଯାଇଥିଲି।
ଓଁହୋ ହଁ ହଉ ଆଉ ପୁଣି ଥରେ ଆସନ୍ତୁ କେବେ କେବେ ଆଉ
ହସ୍
ଏବେ ତ ଆଉଥରେ ଛୁଆ ମାନଙ୍କ ସ୍କୁଲ ଖୋଲିଗଲାଣି ଆଉ ଥରେ ଯିବା। ଆସନ୍ତୁ ଆଉ।
ଯିବେ ଆଉ।
ହଁ
ଆମେ ଏଠି ରହୁଚୁ ଆମେ ଦି ଜଣ ହିଁ ରହୁଚୁ ଆମେ ସ୍ଵାମୀ ସ୍ତ୍ରୀ। ଆଉ ଏବେ ଛୋଟ ପୁଅ ଟେ ହେଇଚି ଛୋଟ ପୁଅ ଟେ ହେଇଚି।
ଅ ହଁ ଅ
ଆଉ ଶାଶୁଘର ଆମର ସେପଟେ ଫୁଲ୍ ବାଣୀ କନ୍ଧମାଳ।
ଓହୋ ହଁ ହଁ।
ଶାଶୁ ଗାଁ ସେପଟେ ଶାଶୁଘର ହଁ। ଆଉ ଆମର ଗାଁ ହଉଚି ଏଇଠି ବଦାଙ୍ଗି। ଗାଁ ର ନା ଆମର ଏଇଟୁ ମାନେ ଭଦ୍ ଭଜଂନଗରରୁୁ ପଚିଶ୍ କିଲୋମିଟର ହଉଚି ଏଇ ଗଜ୍
ଗଞ୍ଜାମ ଡିଷ୍ଟିଟ୍ ହଉ।
ହଁ ହଁ। ଏଇଠି ଚାକିରୀ କଲେ ତ ସ୍ୱାମୀ ଏଠିକି ଆସ୍ ଆସିଲୁହରି ମିଶିକି ଆଉ। ଶାଶୁ, ଶ୍ୱଶୁର ସବୁ ସେପଟେ ଯାଆ ଦେଢଶୁର ଅଛନ୍ତି, ଦି ଜଣ ଦି ଜଣ। ଆମେ ତ ମୁଁ ତ ସାନ।
ହଁ ହଁ। ବାଧ୍ୟ ଆଉ ରହିଆକୁ ପଡିବ ଯେମିତି ହେଲେ।
ହଁ, ଏଇଠି ରହୁଚୁ ଆମେ ଏବେ ଆଉ।
ହଁ।
ପୁଣି ଯୋଉଠିକି ଆଉଥରେ ଚେଞ୍ଜ ହବ ସେଇଠିକି ଆଉଥରେ
ଗର୍ମେଣ୍ଟ ବୋଧେ ଗର୍ମେଣ୍ଟ ସର୍ବିସ୍ କରିଛନ୍ତି ବଧେ ସାର୍?
ହଁ ହଁ।
ହଁ ଆ ସେ ଆଉ କେମିତି ହବ ଆଉ। ଭଲ ଜାଗା ଦେଖିପାରିବି ଭଲ ନା ସବୁଟାରେ ସେଇ ଟି। ଟିକେ ଅଲଗା ଅଲଗା।
ହଁ ହଁ।
ଆ କ୍।
ଏଇଆଉ।
ଆ
ଆଉ ତାହେଲେ ରୋଷେଇ ସରିଗଲାଣି ଆପଣଙ୍କର?
ନୋଟେ ଯେ ସେଇଆ